ହ୍ୟାଲୋ।
ହୁଁ କଣ କରୁଚ।
ଏଠି କାମ ସାରିକି ଆସିକିଗଡୁଚି ଆଉ।
ଅଁ ଆଉ ଗରମ କେମତି ହୋଉଚି। ଏଇଠିଶୋଇଚିଟିକେ।
ଗରମ ତ ଜୋରରେ ହୋଉଚି ତମ ଆଡେ ଗରମ ହୋଉଚି ନା ନାଇଁ ଥଣ୍ଡା।
ନଇ ଥଣ୍ଡା କାଇଁ ବର୍ଷା ତ ହବ ହବ ବୋଲି ହୋଉନି। ଆଉ ଗରମ ଜୋରରେ ହୋଉଚି।
ଆଜି ଟିକେ ପାଗ ଟିକେ ବଦଳିଲାଣିଆ ଲାଗୁଛି।
ଆଜି ଟିକେ ଗରମ ରେଡେ ହୋଉଛିି।
ହଁ ତଥାପି ତ ଗରମ ହୋଉଚି ବି
ହୁଁ ଖରା ଆମର ଜୋରେ ନାଇଁ କାଲି ବର୍ଷା ହେଇନି। ଖାଇ ସାରିଲଣି?
ଆମର ଆଡେ ହେଇଛି ଜୋରେ, ଖାଇପିଇକି ଗଢୁଥିଲି।
ଆଛା ଆଜି କଣ ରୋଷେଇ?
ଆଜି ଭାତ ଡାଲମା ହେଇଥିଲା ସୋମବାର ତ।
ହୁଁ ସାଧା।
ହଁ ଭାତ ଡାଲମା ଆଉ ଆମ୍ବ ଉଁ ଯାଇ ବଢି ବଢି ଚୁରା।
ଆଛା ଆମ୍ବ କଣ ଗଛ ନା କିଣା?
ନାଇଁ ନାଇଁ କିଣା ନା ନା ଗଛ ନାହିଁ ଆମର।
କିଣା ନାଇ।
ହଁ ଆଉ କଲରା ମସଲା ପୁରଇକି ଭଜା ହେଇଥିଲା ଆଉ।
ଗୋଟା ମାସଲା ନା
ହଁ ହଁ ହଁ।
ସେ ତ ଭଲ ଆଉ ସେ ଭଲ ଲାଗିବ।
ହଁ ହଁ ସେ କଲର ଟା ଟିକେ ବଡ ବଡ ଥିଲେ ସେମିତି କରିବାକୁ ଟିକେ ଭଲ ଲାଗେ।
ହଁ ଛୁଆ ଥିଲେ ତ ଛୁଆ ଖାଇବେନି ଆଉ ପିତା।
ହ ହଁ।
ସେମାନେ ଖାଇବେନି। ଆମର ସେ ଭାତ ସେ ଡାଲି ହେଇଥିଲା।
କୋ କୋଳଥ ଡାଲି ଆଉ ଏ ପୋଟଳ ଆଳୁ ଭଜା କରିଥିଲି। ହଁ ଭେଣ୍ଡି ଭାଜିଥିଲି। ଆଉ ସେଇ ଆମ୍ବ ଆମର ହଁ କାକୁଡି ବିଲାତି ସାଲାଡ଼ କରିଦେଇଥିଲି ଆଉ ଦହି ପକେଇକି।
ଓ ହ ଭଲ ଆଉ।
ହଁ ଏ ଖରା ଦିନ ପଖାଳ ଯେମିତି ଖାଉଛନ୍ତି ଦହି ପକେଇକି ଖାଉଛ ନା ଲେମ୍ବୁ ଚିପୁଡିକି।
ହଁ ହଁ ଖାଇ ବିି ଚାଲେରେ ସମସ୍ତେ?
ହଁ ଖାଇବି ସାରିଲିଣି ଆ। ଏବେ ଟିକେ ଶୋଇଥିଲି କଣ କହିଲ?
ହଁ କୁହ?
ମୁଁ କହିଲି ଝିଅ ପୁଅ କଣ କରୁଛନ୍ତି?
ଏ ଝିଅ ଶୋଇଛି।
ହଁ ତମ କଥା ସୁ
ଆଉ ହଁ ହଁ ହଁ ଝିଅ ଶୋଇଛି ଆଉ ଖରା ବେଳେ ଏଇନା ଛୁଆ ତ ଖାଲି ଚଗଲା ହେବେ ରା ଯାଇକି ରହିଲା ତାଙ୍କୁ ସେଇଥିପାଇଁ ଜବରଦସ୍ତ ଶୋଇ ପକଉଚୁ।
ହଁ।
ଏଇନା ଛୁଟି ଅଛି ସ୍କୁଲ ଏଇନା
ହଁ ହଁ।
ସ୍କୁଲ ଛୁଟି ଯେ ଆଉ ଛୁଆ ଘରେ ରହିଲା ମାନେ ଟିକେ ଚଗଲା ଏ ଟିଭିି ଦେଖା ମୋବାଇଲ ଦେଖା ଏମିତି ଟିକେ ହଉଛନ୍ତି ଆଉ ତାଙ୍କୁ ସେଥିପାଇଁ ଏଠି ଜଗିକି ରଖିବାକୁ ପଡୁଛି ଆଉ ହଁ ତାପରେ ଛୁଆରେ ସକାଳୁ ଟିୁସନ ଯାଉଛନ୍ତି ଏଇ ସ୍କୁଲ ଟା ଟିକେ ଖୋଲିଦେ ନା ପଳେଇବେ ଆଉ ଆଉ ଟାଇମ କାହିଁ ତାଙ୍କୁ
ହଁ
ସକାଳ ଟ୍ୟୁସନ ଏପଟ ଏଇ ସ୍କୁଲ ଯିବେ ଦଶଟାରୁ ପୁଣି ଆସିଲେ ଟ୍ୟୁସନ୍। ଆଉ ରାତି ଖାଇ ପିଇ ଶୋଇବେ ଆଉ
ଅହୋ ହଁ ସ୍କୁଲ ନ ପିଟିଲା ଯାଇକି ଚଗଲା ହେବେ ଆଉ
ହଁ
ଆଉ ରଜର କଣ କିଣା କିିଣି ସବୁ ସରିଗଲାଣି।
ହଁ ରଜରେ ତ ଏଇ ସେଇ ଛୁଆଙ୍କ ପାଇଁ କିଣା କିିଣି ହଉଛି। ଆ ଶାଢୀ ତ ଘରୁ। ଥାଏ ନୂଆ ପିନ୍ଧି ଦଉ ଆମେ ଆଉ କଣ ରଜ? କରିବା କରୁ ଯେ ଛୁଆ ଏଇନା ହେଲେଣି ଆଗେ ଛୁଆଙ୍କ କଥା
ହଁ ହଁ।
ଛୁଆଙ୍କର ତ ନହେଲେ। ହଁ ଆମ ଇଏରେ ଆମେ କରୁ। ଆମ ବାପା ମା ଆମ ପାଇଁ କରୁଥିଲେ ନା?
ହଁ ହଁ ଆମ ବାପା ମା ଆମ ପାଇଁ କରିଥିଲେ, ଆମେ କରିବୁ ଏଇ।
ଆ ହଁ ସେଟା ଗୋଟେ ପରମ୍ପରା। ହଁ ଆମର ଏଇଆଡେ ରଜ ଭଲ ହୁଏ ଆ ରଜ। ଯୋଉ ସବୁ ଆମର ଦୋଳି ଆସେ ଯୋଉ ପମ୍ପ ବାଲା ଦୋଳି ଖାଇ ଦୋଳି। ଆଉ ସେ ଯୋଉ ଆର ହଁ ଆମର ସବୁ ଏଠି ଗେଷ୍ଟ ଆସିଛନ୍ତି।
ହ ହଁ ତମର ମାନେ ଘରେ ନା ତମର ସେଇ
ହଁ ହଁ ଆମର ଆମର ସେଇ ଘର ପାଖରେ ଗୋଟେ ପଡିଆ ଅଛି ସେଇଠି। ସବୁ ଆମର ସେଇ ସାହି ଭିତରେ ହୁଏ।
ଓ ହୋ
ସେଇଟା ଆମେ ସବୁ ଯାଉ ଦୋଳି ଖେଳିବାକୁ।
ଭଲ ସେମିତି କଲେ ଟିକେ ଭଲ ଲାଗେ।
ହଁ ତ ରଜ ଭଳିଆ ଲାଗେ ଆଉ କୋଉଠି ହଉଥିବ ଆମେ ଯାଇପାରୁନଥିବା।
ହଁ ହଁ ଏ ଆମର ବି ପାଖରେ ପାଖରେ ଗୋଟେ ଦଳ ଉତ୍ସବ ହୁଏ ଗୋଟେ ଗାଁ ରେ ଦୋଳି ଉତ୍ସବ ହୁଏ। ହଁ ଆମେ ବି ସେମିତି ଯାଉଛେ କିନ୍ତୁ ବେଳେବେଳେ ଜୋ
ଟେ ବୁଲିକି ପଳେଇ ଆସିବା ଆଉ ନା କି ଘର ପାଖରେ ନା କଣ ଯେତେବେଳେ ଯିବା ଆ ସେଠି ନା ବୁଲିିକି
ବୁଲିକି ପଳେଇ ଯାଅ ଯାହା ଖେଳିବ ଯାହା ଟିକେ ଦେଖିବ କିଣା କିିଣି କରିକି ଆସିବ।
ହଁ
ଆମର ବି ଏଠି ସେଇ ପାନ ସବୁ ଏଠି ସେଠି ବିକ୍ରି ହୁଏ ଆଇସ୍କ୍ରିମ। ହଉ।
ହଁ
ଗୁପଚୁପ ବାଲା ଆସେ ଏମିତି ସବୁ।
ହଁ
ତ ମନ ଖୁସି ଆଉ ଦୋଳି ଖେଳିଲେ, ଖାଇଲେ ପିଇଲେ, ଆଇଲେ।
ଚାରି ଦିନ ଯାକ ହୁଏ।
ହଁ
ଓ ଭଲ କିଣା କିଣି ତାହେଲେ କରିନ
କଣ କହିଲ?
ମୁଁ କହିଲି କିଣା କିଣିି ତାହେଲେ କରିନ
ହଁ ଛୁଆଙ୍କର ଡ୍ରେସ କିଣା କିିଣି ହେଲାଣି
ହଁ ହଁ କରିସାଇଲଣି
ହଁ ତାର ଡ୍ରେସ ଆସିଲା ଛୁଆ ତ ଡ୍ରେସ ପାଇଁ ପାଗଳ ଦେଖିଲେ ଖୁସି ଡ୍ରେସ ତା ଆସିଯାଇଛି ମାନେ ତା ମନ ଖୁସି
ହଁ ହଁ ସେ ଖାଲି ଅନେଇଥିବେ କେମିତି ରଜ ହବ ଆମେ ପିନ୍ଧିବୁ ଆମେ ବି ସେମିତି ଛୁଆ ବେଳେ ଯୋଉ
ଆ ଝିଅର ଟିକେ ଆଗୁଆ ଜନ୍ମଦିନ ଟା ପଡିଯାଉଛି ରଜ ପୂର୍ବ ଦିନ ଆ ତାର ଆସି ଆଉ ସିଏ ହଉଛି ଆହୁରି ଏ ହଉଛି ଆଉ
ଆହୁରି ଜନ୍ମଦିନ ପାଇଁ ବି ଡ୍ରେସ ଆଣିଥିବ?
ହଁ। ସେ ବା କହୁଛି କଣ ଗୋଟେ ଡ୍ରେସ ପିନ୍ଧିମି କହିଛି ତିନିଟା ରଜରେ ତିନ ଦିନିରେ ତିନିଟା ପିନ୍ଧିବି।
ହଁ ହ ହ ଜନ୍ମଦିନକୁ ବି ଗୋଟେ ପୁଣି
ହୁଁ ଦେ ଦିଟା ଆସିଛି ମାମୁଁ ଘର ଦିଅନ୍ତି।
ହଁ ହଁ।
ରଜକୁ ଦିଅନ୍ତି?
ହଁ।
ହଁ ହଁ
ଏ ରଜ ଅଷ୍ଟମୀ ରେ ତ ମାମୁଁଘର ଦେବେ।
ଓହୋ ତମର ସେ ରଜରେ ବି ଦିଅନ୍ତି?
ହଁ ସେ ଏକା ତ ସେଇଥିପାଇଁ
ଅ ଆମର ଇଆଡେ ଦିଅନ୍ତିନି।
ନାଇଁ କିଏ କେମିତି ଦଉଛନ୍ତି
ଆମ ଘରୁ
ସମସ୍ତେ ଦଉନାହାନ୍ତି ଆ ଏଇ ଏକା ଏକା ଏମିତି ବୋଲି ଦେଇଦିଅନ୍ତି ଆଉ ହଁ ସମସ୍ତଙ୍କର ଦି ତିନିଟା ଝିଅ କି ପୁଅ ହେଲେ କାହାକୁ ଦବା ଆମେ।
ହଁ ହଁ।
ହୁଁ ଆଉ ଜଣିକିଆ ଜିଏ ସେ ତ ଜାଣିଛ ସେ ଟିକେ ଗେଲା ହେବେ ମ ବାପା ମା ତ କରିବେ ତ ପୁଣି ମାମୁଁ ଘର ଅଛନ୍ତି। ଆଉ ତମର କଣ ପୁଅ ଝିଅ?
ମୋର ଗୋଟେ ପୁଅ।
ହୁଁ ଆଉ ଭଲ। ଆଚ୍ଛା।
ସିଏ ବି ସେମିତି ଇଏ ହଉଛି ଦୁଷ୍ଟ ହଉଛି ଯେ ବହୁତ ବହୁତ
ହୁଁ।
ହଁ ହଁ ଯେମିତି ଚଗଲା ହଉଛି ସେ ମାଡ ବି ଖାଉଛି।
ଚଗଲା ହେଲେ ମାଡ଼ ଆଉ -
ହେ ହେ।
ଚଗଲା ହେଲେ ବି ପାଠ ପଢିବେ ଏଇନା ପାଠ ପଢା ପଢି ହେଇନି ଟିକେ ସେଇଥିପାଇଁ ଚଗଲା ହଉଛନ୍ତି। ହଁ ଭଲ ସମସ୍ତେ ଅଛନ୍ତି ଏଇ ଗରମ ପାଇଁ ଟିକେ ଇଏ ଲାଗୁଛି। ଆଉ ନହେନେ କିଛି ନାହିଁ ହଁ ହଁ ଏବେ ଏଇ ରଜ ପରଠୁ ଟିକେ ବର୍ଷା ପାଗ ହେଇଯିବ।
ହଁ। ହଁ ମତେ ଥଣ୍ଡା ପଡିଗଲେ ଭଲ ଲାଗିବ ତ ଏ କୋହୁଛନ୍ତି ନା ଏ ବର୍ଷ ବେଶ୍ ଶୀ ବି ବର୍ଷା ନାହିଁ କୁଆଡେ।
ନାଇଁ କଣ କୋହୁଚନ୍ତି ହଁ ପୁଣି ମରୁଡି ହବ ବୋଲି ଆଉ। ଚାଷ ବାସ କଣ କରନ୍ତି ନା ନାଁ?
ହଁ ତ ଚାଷ ହୁଏ ଧାନ।
ହୁଁ।
ତ ଦେଖାଯାଉ ବର୍ଷା ଯଦି ହବ ତାଲେ କଣ କହିଲ?
ଏନେ ଆଉ କିଛି ଚାଷ କରନ୍ତିନି?
ନାଇଁ ଆଗେ ହୁଏ କଖା ନା ନା ସେଗୁରା ନାଇଁ।
ହୁଁ।
ସେଗୁରା ହୁଏନି।
ଓହୋ ଆଉ ବାଡ଼ିରେ କଣ ପରିବା?
ନାଇଁ ଆମର ଜାଗା ହିଁ ନାହିଁ ମାନେ ବାଡିରେ କିଛି ଗଛ ଲଗେଇବା ପାଇଁ। ଆମର ଘର ଦ୍ୱାର ହେଇଯାଇଚି ନା ତ ଜାଗା ହେଇନାହିଁ ହଁ।
ହୁଁ ହୁଁ।
ସେ ଆମର ପରିବା ହାଟ ହୁଏ ନା।
ସବୁ ହଁ କିଣିକି ଆଣିବା ନାଇଁ ବା-ବାଡିରେ ଏମି ଏ ଗଛ ଥିଲେ କଣ କିଏ ଏ କିଛିଟା ଏ ହୁଅନ୍ତା ଦେଶୀ ଖାଇବା ନା କି?
ହଁ ହଁ।
ସେଇରା ଆମର କଣ ଆ ହାଟରୁ ଯୋଉରା କିଣିକି ଆଣିବା ସେରା ସବୁ ସାର ଦିଆଯାଏ ଖାଇବା।
ହଁ। ଆରେ ଆମର ବି ହାଟ ହୁଏ ନା ପରିବା ଆମର କିଣା ହୁଏନି।
ହୁଁ ତମର ବଡ ଫ୍ୟାମିଲି ନା ଏମିତି?
ନାଇଁ ନାଇଁ ଆମର ବଡ ଫ୍ୟାମିଲି ନାଇଁ ଆମର ଦିଇ ପୁଅ ମୁଁ ବଡ ଦିଇ ଝିଅ ସିଏ ବାହା ହେଇଯାଇଛନ୍ତି ଆଉ ଗୋଟେ ପୁଅ ବାହା ହେଇନି ଆଉ।
ଆଚ୍ଛା ହୋଉ।
ହୋଉ ରଖୁଚି ଆଁ?